ର ଚାଲାମେ କଥା ହବା
ଲେଟ୍ସ୍ ଗୋ ଟୁ ତନ୍ଦୁରି ମୋମୋ ଷ୍ଟଲ
ହଁ।
ହ
କାରଣ ମୁଁ ଏବେ ତମ ସହିତ କଥାହବାକୁ ବହୁତ ଝୁରି ମରୁଥିଲି କାରଣ କେତେ ଦିନ ହେଲାଣି ମୁଁ ତମ ସହିତ କଥା ହେଇନାହିଁ ମାନେ କେତେ ଦିନି ତ ନୁହେଁ ଏଇ ଘନ ଣ୍ଟେ ତେଢ ଦି ଘଣ୍ଟା କି ଦେଢ ଘଣ୍ଟା ଖଣ୍ଡେ ହବ ମୁଁ ତମ ସହିତ କଥା ହେବି ସେଥିୁରୁ ମୁଁ ତମ ସହିତ ପ୍ରଥମ ପାଇପ୍ ରେ ଝୁରି ମରୁଥିଲି ମୁଁ କହୁଥିଲି କି ଆମେ ଆବେ କେବେ ଗୋଟେ ବୁଲିଆକୁ ଯିବା କୋଉଠିକି ଗୋଟେ କହୁନାହାନ୍ତି କୋଉଠିକି ଯିବା?
ମୁଁ ଭାବୁଥିଲି କି ଆମେ ପ୍ରଥମେ ବୁଲିବାକୁ ଯିବା ଆମ ଛକରେ ଥିବା ଫୁଡ୍ ଷ୍ଟଲ
ଷ୍ଟ୍ରିଟ୍ ଫୁଡ଼ କୋର୍ଟ।
ଫୁଡ କୋଟ କାହିଁକି ନା ସେଠାରେ ପଶୁ ପଶୁ ଯୋଉ ନୂଆ ଧରଣର ଆଇସ୍କ୍ରିମବାଲା ଗୋଟେ ରଖା ହେଇଛି ଆପଣ ଦେଖ ଦେଖିଛନ୍ତି ସେ ଆଇସ୍କ୍ରିମ, ହଁ ସେ ଆଇସ୍କ୍ରିମବାଲା ପାଖରେ ବିଭିନ୍ନ ପ୍ରକାରର ଆଇସ୍କ୍ରିମ ମିଳୁଛି ଆଉ ସବୁ ପ୍ରକାରର ସେକ୍ ମଧ୍ୟ ମିଳୁଛି ଯେମିତି ହେଲା ମିଲ୍କ ଶେକ ବାନାନା ଶେକ ଚକଲେଟ ଶେକ ଚିଟ କିଟକାଟ ସେକ୍, ଓରିଓ ସେକ୍ ଆହୁରି ବି ବହୁତ ଫଳରସର ସେକ୍ ବି ମିଳୁଛି ଆହୁରି ବି ବହୁତ ସାରା ସେକ୍ ମିଳୁଛି ଆଇସ୍କ୍ରି କ୍ରିମ୍ ମିଳୁଛି କୋନ ଆଇସ୍କ୍ରିମ ମିଳୁଛି କାଠି ଆଇସ୍କ୍ରିମ ମିଳୁଛି ଆଉ ମିଳୁଛି କଣ କହିଲେ ସେ ଯୋଉ କୁଲଫି ବାଲା ଆଇକ୍ରିମ ଆମେ ଖାଆନ୍ତି ଯୋଉଟା କି ମୋର ପୁରା ଫେଭରାଇଟ। ସେଇଟା ମଧ୍ୟ ମିଳୁଛି ଏମିତି ବହୁତ ପ୍ରକାରର ଆଇସ୍କ୍ରିମ ମିଳୁଛି ଆଉ ଆଇସ୍କ୍ରିମ ଷ୍ଟଲ ପାଖରେ ମିଳୁଛି ହେଲଦି ଫୁଡର ମାନେ ସୁସ୍ଥ ଖାଦ୍ୟ ଯୋଉଟାକୁ କୁହନ୍ତି ଚଣା, ବିଟ୍, ଗାଜରା, ଡ଼ା ଯୋଉ କଣ ଡାଳିମ୍ବ ମୁଗ୍ ଗ ଆଉ ହଉଛି ସବୁ ଗାଜର, ପିଆଜ ଆଉ ସବୁ ପ୍ରକାରକୁ ମିଶେଇକି ଆଉ ତା ପାଖରେ କୋଉ ଦୋକାନଟା ଅଛି ମତେ ଟିକେ କହିଲେ
ତା ପାଖରେ ଅଛି ଛୋଲେ ଭଟୋରେ, ଚାଟେ ତନ୍ଦୁରୀ ମୋମୋ ଚିକେନ ମୋମୋସ, ଭେଜ ମୋମୋ ଏମିତି ସବୁ ମୋମୋ ଗୋଟେ ଦୋକାନ ଦିଟା ଦୋକାନ ଅଛି। ତାପରେ ସେଇଠି ସବୁ ଲୋକ ଯୋଉ ମିଳୁଛି କଣ କହିଲେ ସାଣ୍ଡଉଇଚ ଚିଜ କଣ ସାଣ୍ଡୁଇଚ ସେଇଟା ବି ମିଳୁଛି ଏକ୍ସଟ୍ରା ଚିଜ ବାଲା ସେଟା ହଉଛି ପଚ୍ ଚାଶ ଟଙ୍କା ଆଉ ଯୋଉଟା ନର୍ମାଲ ହଉଛି ସେଇଟା ହଉଛି ତିରିଶ ଟଙ୍କା ମୁଁ ଏକ୍ସଟ୍ରା ଚିଜ୍ ବାଲା ଖାଇଥିଲି। ଦଶ ଟଙ୍କା ଦେଇକି ଆଉ ମୁଁ ପନିର ମୋମୋ ଫ୍ରାଏଡ ଖାଇଥିଲି ଚାଳିଶ ଟଙ୍କା ଦେଇଚି। ଆଉ ଆଉ ମୋ ସହିତ ଗୋଟେ ଯାଇଥିଲି ମାନେ ସାନ ଭଉଣୀ ଟି ସିଏ ଖାଇଥିଲେ ଚାଳିଶ ଟଙ୍କାର ଫ୍ରାଏଡ ମୋମୋ। ଚିକେନ ର। ଆଉ ସେଇଠି ମତେ ଲାଗୁଛି ଯାହା ମାନେ ଆଉ କୋଉଠି ଯଦି ପନିର ମୋମୋ ମୁଁ ଖାଏ, ତାହେଲେ ସେଥିରେ ପନିର ରୁହେନି। କିନ୍ତୁ ଫୁଡ୍ କୋର୍ଟରେ ଯେତେବେଳେ ମୁଁ ପନିର ମୋମୋ ଖାଇଥିଲି ସେଠି ପନିର ମାନେ ଯେତିକି କ୍ୱାଣ୍ଟିଟି ରେ ଗୋଟେ ମୋମୋରେ ଦବା କଥା ସେ ସେତିକିରେ ଦଉଥିଲେ। ଆଉ ସେଇଟା ବହୁତ ଭଲ ବି ମଧ୍ୟ ଲାଗୁଥିଲା। ତାପରେ ମୁଁ ଖାଇଥିଲି କି ଯୋଉ କଣ କହିଲେ ତାପରେ ଆମେ ଖାଇଥିଲୁ ସ୍ମୁଦି ଗୋଟେ ପିଇଥିଲୁ। ତାପରେ ଆମେ ମାନେ ଗ୍ୟାରେଜ ବି ଯାଇଥିଲୁ। ଏତେ ସବୁ ବୁଲାବୁଲି କରିଚୁ। ତାପରେ ଆଉଥରେ ଆମେ ସେଇ ପାଖରେ ଅଛି ଆହୁରି ବହୁତ ସାରା ଦୋକାନ ଅଛି ମୁଁ କହୁଚି। ଠିକ ଅଛି। ଛୋଲେ ଭଟୁରେ, ଗୁପଚୁପ, ଚାଟ ତାପରେ ପନିିକ ଷ୍ଟିକ୍ ପନିର ଷ୍ଟିକ୍। ତାପରେ ପନିର ପକୋଡା, ଛତୁ ପକୋଡା। ତାପରେ ସେଇଠି ଗୋଟେ ଚିକେନ ସପ ଟେ ଅଛି। ଚିକେନ ଷ୍ଟିକ୍ । ଚିକେନ ଷ୍ଟିକ୍ ଗୋଟେ ଦୋକାନରେ ଅଛି। ତାପରେ ଯୋଉ ଗୋଟେ ମିଳେନି ଚିକେନ ର ଗୋଟେ ଲେଗପିସ ଭଳିଆ ଗୋଟେ ଗୋଡ ବାହାରିଥିବ ଏମିତି ଯୋଉ ଟାଣିକି ଖାଆନ୍ତି। ସେଇଠି ବି ଗୋଟେ ସେଇଟା ଦୋକାନ ଅଛି। ତାପରେ ମାଛ ତାର ଗୋଟେ କଣ ଗୋଟେ ହୁଏ ଫ୍ରାଏଡ ହେଇକି ସେଇଟା ବି ଗୋଟେ ଦୋକାନ ଅ ଅଛି। ତାପରେ ସେଇଠି ଏଇ ତା ଆଗକୁ ଗଲେ ଗୋଟେ ଶୌଚାଳୟ ମଧ୍ୟ ଅଛି। ତାପରେ ତା ପଛକୁ ଆସିଲେ ଗୋଟେ ଟ୍ୟାପ ଟିଏ ମଧ୍ୟ ଅଛି। ତାପରେ ସେଇଠି ଗୋଟେ ଟୁ ମାନେ ଆଇସ୍କ୍ରିମ ଦୋକାନ ଅଛି ଯୋଉଟା କି କି ଆପଣ କହୁଥିଲେ, ତାପରେ ସେଇଠି ସବୁ ଖାଇବା ଜିନିଷ ର ବହୁତ ସାରା ଜାଗା ପଡିଚି, ଯେମିତି କି ସାଣ୍ଡୁଇଚ ପାଖରେ ତ ବହୁତ ସାରା ଜିନିଷ ମିଳେ। ତାପରେ ସେଇଠି ଯୋଉ ମିଳେ କଣ କହିଲେ ଆମେ ଯୋଉ ଖାଉଛନ୍ତି ମାନେ ହେଲଦି ଫୁଡ ଗୁଡାକ। ତାକୁ ସବୁ କା ଟିକି ବି ମଧ୍ୟ ଦିଅନ୍ତି ସେଥିରେ। ଲୁଣ ଫୁଣ ପକେଇକି ସେମିତିଆ ବି ଗୋଟେ ଦୋକାନଟେ ଅଛି। ଥିବା ପାଇଁ ଗୁପଚୁପ ଦୋକାନ ଦିଟା ଅଛି। । ମାନେ ଗୋଟେ ପ୍ଲେଟ ମାନେ ଗୋଟେ ପୁରୀ ଯୋଉଟା ହାପ୍ ପ୍ଲେଟ ସେଇଟା ହଉଛି ତିରିଶ ଟଙ୍କା। ଫୁଲ ପ୍ଲେଟ ହଉଚି ଇ ପଚାଶ ଟଙ୍କା। ମାନେ ହାଫ ଟା ହଉଛି ପଚିଶ ଫୁଲ ଟା ହଉଛି ପଚାଶ। ଏଇଟା ତ ବହୁତ ଭଲ। ମାନେ ଏତେ ଇଏ ଭିତରେ ମାନେ ଏତେ ସ ଭୁବନେଶ୍ବରରେ ଏତେ ସବୁ ରେଟ୍ ଭିତରେ ସେଇଟା ହିଁ ଗୋଟାଏ ଜାଗା ବହୁତ ଶସ୍ତାରେ ମିଳୁଚି। ଫୁଲ ପ୍ଲେଟ ଟା ପଚାଶ ଆଉ ହାଫ ପ୍ଲେଟ ଟା ପଚିଶ। ଏମିତି ହେଲେ ବହୁତ ଭଲ ହେଉନାହିଁ।
ହଁ ବହୁତ ଭଲ ହଉଚି। ଆପଣ ଜାଣିଛନ୍ତି ସେଇ ଯୋଉ ଶାଣ୍ଡଉଇଚ ସବୁ ଦୋକାନ ରେ ଆଉ କୋଉ କୋଉ ପ୍ରକାରର ସାଣ୍ଡଉଇଚ ଅଛି? କି ମୁଁ ଆପଣଙ୍କୁ ଭଲରେ କହୁଚି ମନ ଧ୍ୟାନ ଦେଇକି ଶୁଣନ୍ତୁ। ସାଣ୍ଡୱିଚ ଦୋକାନରେ ଅଛି ଗୋଟେ ଆଳୁ ବାଲା ସାଣ୍ଡୱିଚ ଯୋଉଥିରେ କି ମଝିରେ ଆଳୁ ଦିଆ ହେଇଥିବ। ହେଲେ ସେଇ ସାଣ୍ଡୱିଚ ର ଦାମ୍ ଚାଳିଶ ଟଙ୍କା। ହେଲେ ସେଇ ତା ମଧ୍ୟ ଭଲ ଲାଗେ। ହେଲେ ତାକୁ କାଲି କହୁଛନ୍ତି ନା ଆଳୁ ଦିଆ ହେଇଥିବ ସେଥିରେ ଆହୁରି ବହୁତ ଜିନିଷ ସେମାନେ ଦେଇଥାନ୍ତି। ଯୋଉଟା କି ଖାଇଲେ ମାନେ ସେ ଯୋଉ ଆଳୁ ଟାକୁ କରିଥାନ୍ତି ସେଇଥିରେ ହିଁ ସେମାନେ ମଟର ଗାଜର, ବିଟ ଏମିତି ସବୁ ବହୁତ ମକା ଏମିତି ଆହୁରି ବହୁତ ଜିନିଷ ଚିଜ ବି ପକେଇଥାନ୍ତି ଆଉ ରହିଲା ଆଉ ସେଠି କଣ?
କ୍ୟାପସିଗମ୍।
ହଁ ହଁ କ୍ୟାପ୍ସିକମ ବି ପକେଇବେନି କେମିତି କ୍ୟାପ୍ସିକମ ତ ଏଇ ସବୁ ଜିନିଷର- ମେନ୍ ଜିନିଷ କାହିଁନା କ୍ୟାପସିକମ ରେ ବହୁତ ସାରା ଭିଟାମିନ୍ ଅଛି ଯୋଉ ଟାକି ଆମେ ଜାଣିନାହାନ୍ତି। ଛାଡନ୍ତୁ ଆଉ ଶୁଣନ୍ତୁ ତାଙ୍କ ପାଖରେ ପନିର ସାଣ୍ଡିଚ ବି ଅ ଛି ପନିର ସାଣ୍ଡିଚ ରେ ବି ସେମାନେ ବହୁତ ପ୍ରକାର ଜିନିଷ ମିଶେଇ ଥାନ୍ତି। ଆଉ ତାଙ୍କ ପାଖରେ କନ୍ ଚିଜ୍ ଶାଣ୍ଡଉଇଚ୍ ଅଛି ମାନେ ମକା ସହିତ ସେମାନେ ଗୋଟେ ଚିଜର ପୁରା ଲେଆର ଟେ ଦେଇଥାନ୍ତି ଯୋଉଟା କି ଖାଇବାକୁ ବହୁତ ଭଲ ଲାଗେ।
ଯୋଉଟା ଆମମାନେ ଖାଇଥିଲେ ସେଇଟା
ନାଇଁ ସେଇଟା ତ ମୁଁ ଆଣିଥିଲି ପଚାଶ ଟଙ୍କାରେ ସେଇଥିରେ ଚିଜକୁୁ ସେମତି କ୍ରସ କରିକି ପକେଇଥିଲେ ମାନେ ଖଣ୍ଡ ଖଣ୍ଡ କରିକି ଯୋଉ ପକାନ୍ତି ପକେଇଥିଲେ। ଆଉ ଗୋଟେ ଅଛି ସତୁରି ଟଙ୍କା ଦେଲେ ସେଥିରେ ଉପର ତଳ ଦେଇକି ପୁରା ଚିଜ ଦେଇଥିବ ଯୋଉଟା କି ପୁରା ଚିଜି ଚିଜି ହିଁ ଲାଗିବ ଆଉ ବହୁତ ଟେଷ୍ଟି ଲାଗିବ ବହୁତ ହିଁ ଟେଷ୍ଟି ଲାଗିବ କାରଣ ମୁଁ ଯେତେ ଥର ବି ସେଟାକୁ ଖାଇଛି ବହୁତ ହେଲେ ମୁଁ ଭାବୁଛି ସତୁରେ ଟଙ୍କା ଦେଇକି ସେଇଠି ଖାଇବା ବିନା ଆଜି ଆମ ଘ ପରେ ଆମେ ସାଣ୍ଡୱିଚ ବନେଇଲେ କେମି ତି ହୁଅନ୍ତା ଚିଜ ନେଇ ଆସିବା ଆଉ ହଉଛି ବ୍ରେଡ ତ ହଉଛି ପାଉଁରୁଟି ଯୋଉଟା ସେଇଟା ତ ଦଶ ବାର ଟଙ୍କାରେ ହେଇଯିବ। ଆଉ ଚିଜ ବି ଗୋଟେ ପ୍ୟାକେଟଟେ ଛୋଟଟେ ଦେଖିକି ନେଇ ଆସିବା। ଆଉ ହଉଛି ଆଳୁ ଟିକେ ପକେଇ ଦବା। ଆମେ ସେତିକି ପକେଇବା ଆଉ ନହେଲେ ଟିକେ ଗାଜର ଟିକେ ଇଏ ସେତିକି ପ ପକେଇ ଦେଲେ ବି ଆମର ହେଇଯିବ ଆଉ ନହେଲେ ଯଦି ହବ ମକା ବି ତମେ ଦଶ ଟଙ୍କା ଦେଇକି କିଣି ଆଣିଲେ ବି ହେଇଯିବ ଏମିତି ଦେଲେ ଟୋଟାଲ ପଚାଶଟି ଟଙ୍କା ମଧ୍ୟରେ ଆମେ ଘରେ ବି ଆଜି ସାଣ୍ଡଉଇଚ କରିପାରିବା ନା କଣ କହୁଛନ୍ତି ଆଜି ଆମର କାମ ସରିବା ଖୁସିରେ ଏମିତି ଗୋଟେ କରିବା କି ମୁଁ କିଛି ପଇସାରେ ସାହାଯ୍ୟ କରିବି ଆପଣ କିଛି ପଇସା ର ସାହାଯ୍ୟ କରିବେ। ହେଲେ କରିପାରିଲେ ହେଲା ସେଥିପାଇଁ ସାଣ୍ଡଉଇଚ ମେକର ଗୋଟେ ଦରକାର ଆପଣଙ୍କର କାହାର ଚିହ୍ନା ଅଛି ଯାହା ପାଖରେ ସାଣ୍ଡଉଇଚ ମେକର ଅଛି ଯେମିତି କି କୁନି ହେରିକା କି ଆଉ କାହାର ହେଲେ ମୁଁ ଆଣିବିନି ତାଙ୍କ ଘରୁ ଆପଣ ଯଦି ଆଣିବେ ଆଣିବେ। ନ ଆଣିଲେ ବି ଚଳିବ ନହେଲେ। କିଣିକି ଯାଇଁକି ଖାଇଦେବେ କିଛି ଆବଶ୍ୟକ ନାହିଁ ଆଣିବା ଆପଣ ଯେମିତି ଆଜି ଠିକ କରିଚନ୍ତି। କି ଆପଣ ମୋ ଭଉଣୀଙ୍କ ସହିତ ଯାଇକି ତନ୍ଦୁରୀ ମମୋ କରି ଖାଇବେ ସେମିତି କରିଦେବେ କଣ କହୁଚନ୍ତି?
ହଁ ଉଁ ତାଙ୍କ ଘରେ ତ ନାହିଁ। ନହେଲେ ଆମେ ଘରେ ଯଦି ବନେଇବା ପାଇଁ ହଉଚି ଛନ୍ତି ତାହେଲେ ଆମେ କଣ କରିବା ନା
ବ୍ରେଡ ଟାକୁ ସେକି ହି ଦବା ସେକି ଦେଇକି ମାନେ ଯୋଉ ତାୱାରେ ସେକିବା ସେଇ ଠି ଗୋଟେ ଗୋଟେ କାଠି ରଖିଦବା ତାକୁ ଜୋରସେ ପ୍ରେସ କରିକି ସେକିଦବା ଏମତିରେ ବି ସେଇ ଡିଜାଇନ ତ ପଳେଇ ଆସିବ ନା କଣ କହୁଛନ୍ତି ସେମିତି କଲେ ତ ବହୁତ ଭଲ ହବ। ଆଉ ସେମାନଙ୍କ ଘରେ ବି ନାହିଁ କାରଣ ସେମାନଙ୍କ ଘରେ ବ୍ରେଡ କେହି ଖାଉନାହାନ୍ତି। ତ ଆଉ ଆମ ଘର ପାଖରେ ବି ସେଇ ଜିନିଷ ଟା କାହାର ନାହିଁ ମତେ ଲାଗୁଛି ଆମ ଘର ପାଖରେ ଜିଏ ସାଇ ତା ପାଖରେ ସେ ଥାଇପାରେ। ଆପଣ କାହା କତିକି ଯଦି ତାଙ୍କୁ ମାଗିବେ ତାହେଲେ ଭଲ ହବ।
ନାଇଁ ନାଇଁ ଏଇ ସବୁ ଜିନିଷ ତାଙ୍କ ଘରକୁ ମୁଁ କେବେ ମାଗି ନାହିଁ ସେମାନେ ମାଗିଲେ ବି କହିବେ କି ନା ଖାଇବା ଜିନିଷ ଟା ଆମେ କଣ ଦବୁ। ତମେ ସେକିକି ବି ଖାଇଦେଲେ ହେଇଯିବ। ତ ଆମେ ସେକିକି ଖାଇଦବା ନହେଲେ କିଛି ଖାଇବା ବି ଆବଶ୍ୟକ ନାହିଁ ତମେ ଯେମି କି ପ୍ଲାନ୍ କରିଥିଲ? କି ଯାଇକି ସେଇଠି ଖାଇବ, ତ ତମେ ସେଇଠି ହିଁ ଖାଅ ବେଟର ହବ। କାହିଁକି ଘରେ ସେ ପାଲା କରିବ, ପୁଣି ଆଜି ମୋର ତ ବହୁତ କାମ। ଆଜି ପୁଣି ମୁଁ ଟିଉସନ ଯାଇନି, ମୁଁ ଯେବେ ଟିଉସନ ପଳେଇଥିବି। ତ ଆପଣ ସେଦିନ କରିକି ଖାଇବେ। ମୁଁ ଆଜି ଟ୍ୟୁସନ ଯିବିନି ମାନେ, ମୁଁ ସେଥିରେ ଭାଗ ବସେଇବି। ମୁଁ ଭାଗ ବସେଇବି ମାନେ, ମୁଁ ତ ମେଞ୍ଚେ ଖାଇବି। କାରଣ ମୁଁ ଟିକେ ବେଶି ଖାଏ, କାହିଁକି ନା ମତେ ଖାଇବା ଟା ହଉଛି ବହୁତ ଭଲ ଲାଗେ, ସେଥିପାଇଁ ବୁଝିଗଲେ। ହ୍ୟାଲୋ। ହ୍ୟାଲୋ। ଆପଣଙ୍କୁ ବୋଧେ ମୋ କଥା ଶୁଭୁନାହିଁ?